ହାଲୋ।
ଅଙ୍କିତା।
କଣ କରୁଚ?
ଆମର ଝାଲମୁଡି ପ୍ରସ୍ତୁତ ହଉଛି ଆମେ ଖାଇବୁ।
ଆଚ୍ଛା ବର୍ଷା ହଉଚି?
ବର୍ଷା ଛାଡି ଯାଇଛି ହବ। ତମ ଘର କୋଉଠି?
ଆମ ଘର ଯାଜପୁର ତମ ଘର?
ଯାଜପୁର?
ହଁ ତମ ଘର?
ଆମ ଘର ବି ଯାଜପୁର।
ଆଚ୍ଛା ତାହେଲେ ଏବେ କଣ କରୁଚ?
ଏବେ ମୋର ପଢାପଢି ସରିଯାଇଚି ଏବେ ମୁଁ ଖାଲି ଚାକିରି ଖୋଜୁଛୁ।
ହଁ ଆମର ବି ସେଇ ଅବସ୍ଥା।
ସତରେ ତମ ଘର ଯାଜ
କୋଉଠି ପକେଇଲଣି?
ରଶ୍ମି ସହିତ କେମି ଚିହ୍ନା
ହୁଁ ହୁଁ। ନାଇଁ ନାଇଁ। ମୁଁ ତାଙ୍କୁ ତାଙ୍କ ନମ୍ବର ଟା ଗ୍ରୁପ ରୁ ଆଣିକି ତାଙ୍କୁ କଲ କଲି।
ହୁଁ ହୁଁ।
ଲମୁଡି କେମିତି ବନଉଚ?
କଣ?
ମୁଁ କହିଲି ଝାଲମୁଡି ଟା କେମିତି ବନଉଚ?
ମୁଢି ନେଇ ଆସଚୁ।
ହୁଁ।
ଦି ଟା ଜଗା ବଳିଆ ମିକ୍ସଚର ନେଇ ଆସଚୁ।
ହଁ।
ତା ଧିଅରେ ଟିକେ ବିଟ ଲୁଣ ଛିଞ୍ଚି ଦେଉଛୁ।
ହୁଁ।
କଞ୍ଚା ଲଙ୍କା ମାରି ଦେଇଛୁ।
ହୁଁ।
ଆଉ ଆଚାର ଟିକେ ମାରି ଦଉଛୁ ପକେଇ ଦଉଛୁ। ତାକୁ ଭଲସେ ଫେଣ୍ଟି ଦଉଛୁ ସୋରିଷ ତେଲ ରେ ଟି କେ ପକେଇ
ହୁଁ। କଥା କଟୁଛି ତମର।
ଅଟା ହେଇଯିବ।
ହାଲୋ।
ବହୁତ ସଢିଆ ଲାଗିବ ପୁରା ଗୋଳେଇ ଗୋଳେଇ ଗୋଳେଇ ଗୋଳେଇବ ଗୋଳେଇ ଦବ ତାପରେ ଖାଇ
ଆଁ
ଖାଇବାକୁ ପାଟିରେ ପକେଇଦବ ଜେ ପେଟରେ
ଆଚ୍ଛା ଆଚ୍ଛା ଆଚ୍ଛା।
ପୁଲେ ଟେଷ୍ଟି ଲାଗିବ।
ଓହୋ! ମାନେ ସିଆଡୁ ବର୍ଷା ହଉଥିଲା ନା?
ହଁ, ତମ ସେଇଠି ବୁଲିବା ପାଇଁ କଣ ଭଲ ଜାଗା ଅଛି କହିଲ?
ତମେ ତ ଯାଜପୁର ଆମେ ତ ଯାସପୁର ଯେମି
ହଁ ଏ, ଆମର ଅଲଗା ଆମର ତମର କୁସୁମ ସାଇଟରେ ଘର।
ତମର କଣ ନା ନା ପୁସୁମ ଆଗକୁ। ଆଖ
ଆମ ଘର ହଉଛି କୁଆଖିଆ।
ଆ ଓହୋ ଆଚ୍ଛା ଆଚ୍ଛା କୁଆଖିଆ ହଁ। ହଁ, ବୁଝିଲି ମାନେ କୁଆଖିଆରେ ଆମର ଯାଜପୁର ଟାଉନ।
ଯାସପୁର ଟାଉନ ନା ତମର ସେଠି ବିରଜା ପାଖ ହବ। ବିରଜା କଣ ପାଇଁ ଫେମସ?
ବିରଜା ମା ଆଗୁରୁ ହୁଁ, ଗୋଟେ କଣ ଥିଲା, ତାଙ୍କର ଗୋଟେ ବହୁତ୍ ବଡ଼ ଟା ଆକଚୁଆଲି ସେ ଜାଣି ନି।
ବିରଜା ମାଙ୍କର ରଥଟଣା ହୁଏ ଜାଣିଛ ନା?
କନ ତା ବିରଜା ମାଙ୍କ
ରଥ ଟଣା।
ତମେ କେବେ ଯାଇଛ ରଥ ଟାଣି ପାଇଁ?
ହୁଁ, ଆମର ଏଇଠି ଯଉ ହୁଏ ମ ଯାଇଛି। ପିଆଜ ପକେଇନ କି? ଦି ଟା ଆନ ଲେ
ଖାଇଥିଲ କନ?
ଖାଇଥିଲି ଉଁ କିଛି ସକାଳେ ଭାତ, ଡାଲି, ପଖାଳ ଭାତ ଉଁ ଆଉ ମୁଁ ଖାଇଥିଲି ପଖାଳ, ଆମ ଘରେ ସବୁ ଗରମ ଖାଇଥିଲେ।
କାଇଁକି?
ମୁଁ ପଖାଳ ପ୍ରେମି ତ ସେଇଥିପାଇଁ।
ଉଁ ହୁଁ।
ଆଉ ତମେ କୁହ ତମ ବିଷୟରେ କିଛି।
ତମର କୋଉଠି ଥିଲା ପ୍ଲସ ଟୁ?
କଟକ।
ଉଁ ପ୍ଲାସ୍ ଥ୍ରୀ?
ପ୍ଲସ ଥ୍ରୀ
କଣ ମାନେ ସାଇନ୍ସ?
ନା, ଆର୍ଟ୍ସ
ନା, ଆର୍ଟ୍ସ ଥିଲା ଆଉ କୋଉଠି ଜବ୍ ଦେଖିଲଣି?
ନା ଇଣ୍ଟରଭି୍ୟୁ ଦଉଛି ଆଉ।
ହୁଁ, ଆଚ୍ଛା! ଆଚ୍ଛା! ମୁଁ ବି ସେଇ ଇଣ୍ଟରଭି୍ୟୁ ଚାଲିଛି
ତମେ କଣ ଅନୁଦୀପର ଷ୍ଟୁଡେଣ୍ଟ୍?
ହଁ, ହଁ
କୋଡିି କୁଆଖିଆର ନା ସ କଉଠି?
ହଁ, ହଁ କୁଆଖିଆ।
ପ୍ରଜ୍ଞା ମ୍ୟାାମ ଙ୍କୁ ତ ଜାଣିଥିବ।
ହଁ।
ତମ ଘର ପାଖର।
ନାଇଁ ନାଇଁ ନାଇ ମ୍ୟାାମ ଘର ଦୂର ଆମ ଘର ଦୂର। ଏ ହଉଛି କଥା।
ଅନୁଦିପ ତରଫରୁ ଇଣ୍ଟରଭ୍ୟୁ ଦେବାକୁ ଗଲଣି।
ହୁଁ।
କେତଟା ଇଣ୍ଟରଭ୍ୟୁ ଦେଲନି?
ଏ ଶୁଣ ଗୋଟେ ଦେଖିଲଅ ତମକୁ ଗୋଟେ ମେସେଜ ଯାଉଛି କି।
ହୁଁ। କି ମେସେଜ
ଦେଖ ଟିକେ। ହ୍ୟାଲୋ।
ହଉ ଠିକ ଅଛି ହଉ ଠିକ ଅଛି କୁହ।
ହୁଁ ହୁଁ। କାଲି ଏଇଆ ସବୁ କଥା, ଆଉ ସକାଳେ କଣ ଖାଇଥିଲ?
ସକାଳେ
ହୁଁ,
ସକାଳୁ ଇଟିଲି, ବରା, ଘୁଗୁନି। ବରା କେମିତି ତିଆରି ହୁଏ ଜାଣିଛ?
ନାଇଁ ତମେ କୁହ।
ତମେ କହୁନା କେମିତି ହୁଏ?
ଆ ମୁଁ ତ ଜାଣିଛି ଯୋଉ ସବୁ ବିରିକି ବାଟିକି କରନ୍ତି। ବିରିକି ବାଟିକି ଦେନ୍ ଦେନ୍ ତାପରେ ଏ ଯୋଉ ଆମ।
ପୁର ଯାଏ ଫାଳ ଫାଳ କରି ଚୁୁରା ଯାଏ। ତାପରେ ତାକୁ ପାଛୁଡା ଯାଏ। ଚୋପାକୁ ଅଲଗା କରାଯାଏ। ତାପରେ ତାକୁ ପାଣିରେ ଭିଜା ଯାଏ। ଗୋଟେ ରାତି ଭିଜେଇଲା ପରେ।
ହୁଁ।
ତାପରେ ତାକୁ ଭଲ ଭାବେ ଭଲ ଭାବରେ ଧୋଇକି।
ହୁଁ।
ତାକୁ ଅଳ୍ପ ପାଣି ଦେଇକି ବାଟି ଦେଇକି। ତା କିି ସମ ଛାଡି ଦେଇେଇଛି। ତାପରେ ବରା ଛାଣିଦବ। ହେଇଯିବ ବ୍ରରା।
ହଁ ହଛା
କେ ଅଧ ହୋଇ ଦେଇଦବ ଲୁଣ ଟିକେ ଦବ
ହୁଁ।
ତାପରେ ଇଟିଲ ଛାଞ୍ଚରେ ଦେଇକି। ଶଖିନି ବାସ ଜାଣିଛି।
ହୁଁ ପା କହିଲା ତୁ ଡାକୁଛୁ ମୁଁ ଡାକିଥିଲି ତମେ ତା। ସବୁ ଶିଖିଛ ନା।
ହୁଁ। ତମେ କଣ ରୋଷେଇ ଶିଖିଚ କହିଲ?
ସିକିନି ସେମିତି। ତମେ ଆଉ କଣ ଶିଖିଛ କୁହ? ହ୍ୟାଲୋ।
ତ ତମେ ସହୁନା।
ମୁଁ କହିଲି ତମେ କଣ ଶିଖିଚ ଆଉ କୁହ ମୁଁ ଶିଖିନେଇ ବେଶୀ କିଛି।
ତମ ଘରେ କଣ କର?
ହୁଁ।
ତମ ଘରେ କି କି ଗଛ ଅଛି କହିଲ? କି କି ଗଛ ଅଛି କହିଲ ଘରେ?
ଆମ ଘରେ ସବୁ ଗଛ ଅଛି। ତମେ କୋଉ ଗଛ ଜାଣିବାକୁ ଚାହଁଉଚ କୁହ?
ମୁଁ ସବୁ ଗଛ ଜାଣିବାକୁ ଚାହୁଞ୍ଚି କହୁନ।
ହଁ ନଡ଼ିଆ ଗୋଲାପ ଫୁଲ। ଆଉ ଆମ୍ବଚ। ଆଉ ଶାଗ ଗଛ ସବୁ ଗଛ।
କି ସାାଗ?
ଛୁନଛୁନିଆ ଶାଗ ଆଉ ଏଇ ଯୋଉ ଆମର ସଜନା ଶାଗ। ଏ ସବୁ ଶାଗ ଆଉ।
ତମ ଘରେ କି କି ଗଛ ଅଛି?
ତମ ଆଡେ ପୋଟଳକୁ ଶାଗ କହନ୍ତି?
ନା ତ।
ହଁ କଇଲ ହୁଁ।
ଆରେ ନାଇଁ ତମୁକୁ ଶୁବିଚି ଭୁଲ ଶୁବିଚି। ହ
ମୁଁ ଜାଣିଚ ମୁଢି ଖାଉଛି ମୁଢିରୁ ବାଦାମ ସବୁ ବାଛି ବାଛି ଖାଉଚି।
ହଁ ମୁଁ ବି ସେଇୟା କରେ।
ତମ ପା
ହଁ ହଁ।
ଆଉ ତମ ସିଇଆଡେ ବର୍ଷା ହେଲା?
କୃଷ୍ମା ଯାଇଚି ବୁଲିବାକୁ?
ହଁ ଯାଇଚି।
କଣ କଣ ଆଡେ ସେଠୁ। ବ
ସେଟା କିଛି ନାହିଁ ସେଟା ଆଗୁରୁ ଗୋଟେ ଚିଡିଆ ଗୋଟେ ମେ ଡିକାଲ ଯୋଉ ପାଖରେ ନାହିଁ ସେଟା କା
ହୁଁ।
ଗମେଣ୍ଟ ମେଡିକାଲ ଯାଜପୁରର ସେଇଟା ସବୁ ମାନେ ସବୁ ଛୁଆ ଫୁଆ ମରିଗଲେ ଆଣିକି ସେଥିରେ ପସ ସେଇଠି ପକ ପକେଇ ଦିଅନ୍ତି ବୁଝିଲ ନା ଯେ ଏ ଏବେ ତାକୁ ବାଗେଇ ଦେଇ ଯେମିତି ସେଟା ଗୋଟେ ପାର୍କ କରିଦେଇଚନ୍ତି ନହେଲେ ଆଗରୁ ଗୋଟେ ସେଟା ଗୋଟେ ଭାରି ନାଶନା ଜାଗା।
ହୁଁ ହଁ।
ହଉ ଠିକ ଅଛି ଆଉ।
ତମେ ରାତିରେ କଣ ଖାଇବ?
ରାତିରେ କଣ ଦେଖିବାଆ ଭାତ ଫାତ ହବ ଆଉ।
ଆଉ ତରକାରୀ ମୁଁ କହିଲି ଆଉ ତରକାରୀ?
ତକାରାରି କଣ? ହବ ଦେଖିକି କରିବା ଆଉ।
ଭାତ ଟା କେମିତି ହୁଏ? ହୁଁ।
ଭାତ ଟା ପାଣି କ
ହୁଁ। ହାଲୋ।
ହଁ କୁହନ୍ତୁ।
ମୁଁ କହିଲି ଭାତ କେମିତି ରୋଷେଇ ହୁଏ?
ପାଣି ଗରମ କରିକି ତା ଦେହରେ ଚାଉଳ ଧୋଇକି ପକେଇଦବ।
ହୁଁ।
ତାପରେ ଘଣ୍ଟେ ଦି ଘଣ୍ଟା ଗଲା ପରେ ଭାତ ହେଇ ଗଲାପରେ ତାକୁ ଗାଳି ଦବ।
ଯଦି ଯାଉ ହେଇଗଲା।
ତି ହିଁ ହୁଏ। ଯା ସେଇଟା ପା ଦେଖ